ହାଲୋ।
ହଁ ଝିଅ କୁହ।
ହଁ କଁ କରୁୁଚ।
ମୁଁ ଝିଅ ଟାକୁ ଧରୁଥିଲି ତମେ କଁ କରୁଚ।
ମୁଁଁ ଏଇଠି ବସିଚି ବାହାରେ ବାଲ୍କୋନି ପାଖେରେ।
ଆଚ୍ଛା ଘରେ ସମସ୍ତେ କଁ କରୁଛନ୍ତି।
ଘରେ ମୋ ଭାଇ ତାର ଏଇନା ପଢୁଚି। ଆଉ ମୋ ମମି କଁ କରୁଚି ଗୋଟେ ରୋଷେଇ ଘରେ।
କଣ?
ନାଇଁ ସେ କଁ ଗୋଟେ କରୁଚି ରୋଷେଇ ଘରେ ହେଲେ କଁ କରୁଚି ସେ ଜାଣିଥିବ।
ହୁଁ ହୁଁ।
ଆଣ୍ଟି କଁ ରୋଷେଇ ଜାଣିଚ ଟିକେ କହିଲ।
ରୋଷେଇ ତ ସବୁ କିଛି ଜାଣିଚି କୋହୁନ କୋଉ ବିଷୟରେ କହିବି।
କୁହ ଯୋଉଟା ତମେ ବେଶୀ ଭଲ ବନେଇ ଜାଣିଚ କୁହ।
ବିରିୟାନୀ ଟା ଭଲ ବନେଇ ଜାଣିଚି ବେଶୀ।
ଆଚ୍ଛା କହିଲ।
ଚିକେନେ ରେ କେବେ ବିରିୟାନୀ ଚିକେନ ବିରିୟାନୀ ବେଶୀ ଭଲ ଲାଗେ। ପସନ୍ଦର ଆଉ କେମିତି ବିରିୟାନୀ। ଚାଉଳ ଟା ଧୋଇଦବ ଭଲସେ ଭଲସେ ଧୋଇକିନା ଅଧଘଣ୍ଟେ ପୁରା ତାକୁ ରଖିଦବ ହେଲା। ବିରିୟାନି ଚଉଳଟା ଧୋଇ ଧାଇକି ତାପରେ ଚିକେନଟା କୁ ଧୋଇ ଦବ। ଯେତିକି ଆଣିଥିବ ଚିକେନ ଟା ଆନନା ଧୋଇକି ସେଇଥିରେ ଦହି ଆଉ ବିରିୟାନୀ ମସଲା ଆଉ ଲୁଣ ପଡିବ ଚିକେନ ମସଲା ଗୋଟେ ଚାମଚ ଆଉ ଗରମ ମସଲା ଗୋଟେ ଚାମଚ। ଲ ଲଙ୍କାଗୁଣ୍ଡ ହଲ୍ ଯି ଜିନ୍ ଯେ ରାଗ ଖାଏ ରାଗ ଖାଇବ ରାଗ ଯଦି ନ ଖାଇ ଖାଇବ କମ ର ପକେଇବ ହେଲା ହଳଦୀ ଟିକେ କମ କଲର ଲଙ୍କା ଆ ହଁ ଅପ୍ସନାଲ୍ ଅଛି ତମେ ପକେଇ ପାରିବ ନ ପକେଇ ପାରିବ ବି ହେଲା।
ହଁ।
ଆ ପକେଇ ଲୁଣ ପକେଇବ କଞ୍ଚା ଲଙ୍କା ଦି ତିନିଟା ପକେଇବ ପୁଦିନା ପତ୍ର ଧନିଆ ପତ୍ର ସୋରି ସ ତେଲ ଆଉ ଚିନି ଦି ଚାରିଟା ପକେଇବ । ଙ୍କ ଭୋଗ ମନ୍ଦିର। ଆଉ ଉଁ ଦି ଚାରିଟା ଚିନି ଟମାଟୋ ସସ୍ ଟିକେ ପ ଵ ତାକୁ ମ୍ୟାରିନେଟ କରିନା ରଖିବ ହେ
ହୁଁ।
ଘଣ୍ଟେ ପୁରା ମ୍ୟାରିନେଟ୍ କରନା ରଖିବ ଯେତେ ସମୟ ରଖିବ ରଖିପାରିବା ଭଲ ହେଲା। ରଖିକି ତାପରେ ପାଣି ବସେଇବ ପାଣି ବସେଇ ଦେଇେଇକି ଏପଟେ ପିଆଜ ତମେ ସରୁ ସରୁ କିନା କାଟିଦବ। ମାନେ ଯେମତି ଫ୍ରାଏ କରିବ ପ୍ରାଇଜ ଗୁରା ପିଆଜ ଫ୍ରାଏ କରିକି ତାକୁ ଛାଣିଦବ ସେଇା ତେଲରେ ଗୋଟା ଗରମ ମସଲା ସବୁ ଆଡ କରିବ। ମାନେ ତେଲରେ ପକେଇବ ତେଲରେ ପକେଇ ସାଇ ସିଏ ଟିକେ ରେଡ୍ ନେସ ହେଇ ସାଇଲା ପରେ ତା ବାସ୍ ସ୍ନା ଟା ଫୁଟଣ ଫୁଟେଇ ସାରଲା ପରେ ଚିକେନ ଟା ଢ଼ାଳିଦବ ଏପଟେ ଚିକେନ କଷୁଥିବ ସେପଟେ ଭାତ ବସିନା ସେଇ ଦବ ରାଇସ ପାଇଁ ପାଣି ଟା ତାତି ଆସିଲା ବେଳକୁ ପୁଦିନା ପତ୍ର ତ୍ର ଧନିଆ ପତ୍ର ଲେମ୍ବୁ ଚିପୁଡ଼ି ଦବ ହଁ ଚିକେନ ବି ଲେମ୍ବୁ ଚିପୁଡିବ ଫାଳେ। ଆଉ ଦେଖିକି ଆଉ କଣ୍ ଅନୁସାରେ ଆଉ ଆଉ ଦିଟା ଗୋଟେ ଲ ଦି ଫାଳକ ନା ଦେଖିଚି ରେ ଚିପୁଡିବ ଆଉ ପୁଦିନା ପତ୍ର ଧନ୍ୟ କଞ୍ଚାଲଙ୍କା ଗୋଟା ଗରାମ ମସଲା ଡାଲଚିନି ଅଳେଇଛ ଫଲେଇଛ ସବୁ ପକେଇବ ଆଉ ସେଥିରେ ଫୁଟଣ ଲୁଣ ପକେଇବ ଘିଅ ପକେଇବ ତେଲ ଟିକେ ଦବ ସେ ସେଭେଣ୍ଟ ପେସେଣ୍ଟ ହବ୍ ନହେଲେ ଫିଫ୍ଟୀ ସିକ୍ଟୀ ପର୍ସେଣ୍ଟ ହେବ। ଶିଷ୍ଟୀ ପର୍ସେଣ୍ଟ ହେଇଗଲେ ଛାଣିଦବ ଛାଣି ଦେଇକି ତାକୁ କଣ କରିବୁ କିଛି ସମୟ ପାଇଁ ଚିକେନ ଟା ଏପଟେ ଦେଖୁଥିବ ଚିକେନ ଟା ବି ସିକ୍ସଟି ପରସେଣ୍ଟ ସେଭେଣ୍ ପରସେଣ୍ଟ ହବା ଦରକାର ହେଲା। ମାନେ ଦମ ଦେଲେ ହ ସେ ଅଟୋମେଟିକ୍ ସିଜି ଯାଇଥିବ। ଆଉ ବେଶୀ ଇଆଡେ ସିଝେଇ ଦେଲେ ସେ କଣ ବେଶୀ ସିଝିବ ପ୍ରାୟ ଭଲ ଲାଗିବନି। ତାପରେ ଏପଟ ହଁ। ଖେଚେଡି ତ ନ ଖାଇବ ଖେଚେଡି ଆଉ ଦମ ଦବା ପାଇଁ ପାତ୍ର ରେଡି କରିବ ପାତ୍ର ଟା ଶୁଖା ଥିବା ଦରକାର। ଶୁଖା ଥିଲା ପରେ ଯୋଉଥିରେ ଭାତ ବସେଇଥିବ ସେଇଥିରେ ନହଲେ ଭାତ ଟାକୁ ଝାନିଦେଇ ଗୋଟେ ତାକୁ ଧୋଇଦ ଦେଇକି ଆର ଗ୍ୟାସ ରେ ବସାଇ ଗ୍ୟାସରେ ପାଣି ଟା ମରିଯିବ। ପାଣି ଟା ମରିସାରିଲା ପରେ ଚାରି ପଟେ ଘିଅ ଦବ ହେଲା ଘିଅ ଦେଇ ଦେଇେଇକି ତାପରେ ରାଇସ ଯୋଡ଼ାଏ ଦବ ରାଇସ ଯୋଡ଼ାଏ ଦେଇ ଦେଇକି ପୋଡ଼ିଲେ ଦୋନ୍ଦୋଲା ରୁପୋଡ଼ିବନା ତ ଚାଉଳ ରାଇସ୍ ଟା ପଡିବ ଚିକେନ ଟା ପଡିବନି। ଚିକେନ ଚିକେନ ଦି ଚାରି ତିନି ପିସ୍ ଦବା ଦି ତିନି ପିସ୍ ଦେଇକି ତାପରେ ରାଇସ୍ ଦବ ରାଇସ୍ ଦେଇକିନା ତାପରେ ଘିଅ ଟିକେ ତାପରେ ବିରିଆ ମସଲା ହଉ ଗରମ ମସଲା ମିସ୍ କଥା ଟିକେ ନାଗୁ ଟିକେ ଛିଞ୍ଚି ଦବ। ପୁଣି କଲର୍ ଲଗା ଗୁଣ୍ଡ ଟିକେ ଛିଞ୍ଚି ଦବ କଲର ଲଙ୍କ ଗୁଣ୍ଡ କହୁଛି କଲର୍ ଫୁଡ କଲର୍ ଟିକେ ନାଗୁରୁ ପକେଇ ଦବ ଗୋଲାପ ଜଳ ହଁ ମନେ ନାହିଁ ରାଇସ୍ ରେ ସବୁ ଫୁଟେଇବ ଗୋଲାପ ଜଳ ଟେଏ ପକେଇବ ନହେଲେ କେଉ ରାଉ ତା ପକେଇବ ରାସ୍ତା ବାସ୍ନା ହବ ପାଇଁ ଆଉ। ଅଜିଲି ଦେଇକିନା ତାପରେ ପିଆଜ ପକେଇବ ପୁଦିନା ପତ୍ର ଧନିଆ ପତ୍ର ଦବା ଆଉ। ଦେଇକି ଚାହିଁବ ବି ଅଣ୍ଡା ସିଜା ବି ଦେଇପାରିବ। ଅଣ୍ଡା ସିଜା ହଁ ଆଉ ଘରେ ଘରେ ଆଳୁ ଚିକେନ ବିରିୟାନୀ ଆଳୁ ବି ପକଉଛନ୍ତି କିନ୍ତୁେ ଆଳୁ ପକେଇବାକୁ ମତେ ଭଲ ଲାଗେନି ବିରିୟାନୀ କଣ ଆଳୁ ଗୁରା ପକେଇବ ଆ ଆଳୁ ବିରିୟାନୀ ହେଇଯିବ ନହେଲେ। ହାଲୋ।
ଯେମିତି ବଗ ପଞ୍ଚୁକରେ ମାଛ ଖାଏନି ମୁଁ ସେଇଆ ହେଲା ଦି ବର୍ଷଲା ଆଇଁଷ ଛାଡ଼ିସରିଲିନି ଆଜି କିନ୍ତୁ ଚିକେନ୍ ବିରିୟାନୀ କଥା ପଚାରୁଛି।
ହୁଁ ତା ପରେ ତ ମୁ ପୁରା ଅଧଘଣ୍ଟା କି ପନ୍ଦର କୋଡିଏ ମିନିଟରେ ମାନେ ବେଶୀ କଞ୍ଚା ଥିବ ଅଧଘଣ୍ଟା ପଇଁଚାଳିଶ ମିନିଟ୍ ଲାଗିବ ଦମଦଲା ଆଳିକା ଆଉ ଯଦି କମ ଥିବ କମ ପନ୍ଦର କୋଡିଏ ମିନିଟି ଆଉ।
ହାଲୋ।
ଆଉ ମୁଁ କହିବି ମୁଁ କଣ ଆଇଟମ୍ ଜଣିଛି। ମୁଁ ବାହାର ଜିନିଷ ସବୁ ଜାଣିଛି ଆ ଢାଲ୍ ପରଟା ଖାଇଛ ଢାଲ୍ ପରଟା?
ହଁ ହଁ ହଁ।
ଢାଲ୍ ପରଟା କେମିତି କରନ୍ତି ଶୁଣ। ଫାଷ୍ଟ ମୁଗ ଡ଼ାଲି ନବ ଆ ତାକୁ ପାଣିରେ ଟିକେ ବତୁରେଇ ଦେଇଥିବ ଖଟେ ଖଣ୍ଡେ ଆ ତାପରେ ତାକୁ ଖଦଡା ଖଦଡା ଗ୍ରାଇଣ୍ଡିଙ୍ଗ କରିଦବ ହେଲା ନାଇ ଯେମତି ଖଦଡା ଅଂଶ ଟିକେ ରହିବ।
ଠିକେ ରହିବ ଆଉ ପାଲିଶ୍ କରିବନି ଆଉ।
ପାଲିଶ୍ କରିବନି ତ ତାପରେ କଣ କରିବ ନା। ଆ ପିଆଜ ତ ମୋତେ ରସୁଣ ଭଲ ଲାଗେ ତ ରସୁଣ ନବ ମତେ ରସୁଣ ଭଲ ଲାଗେ। ସବୁ ଜିନିଷରେ ଆଡ଼ କଲେ ଆ ପିଆଜ ର ଶୁଣ କଞ୍ଚାଲଙ୍କା ନବା କଥା ନବ ନହେଲେ ନାଇଁ। ତମ ଇଚ୍ଛା ଅ ତ ତାପରେ କଣ କରିବ ନା। ସେଥିରେ ସେ ଯୋଉ ଉଁ ତା-ତାକୁ ତମ ଯୋଉଟ ଗ୍ରାଇଣ୍ଡିଙ୍ଗ କରିକି ରଖିଥିବ ଯୋଉ ବୁଟଟା
ହୁଁ।
ସେଇଥିରେ ପିଆଜ ପକେଇଦବା ଆଉ ଲଙ୍କାଗୁଣ୍ଡ ପକେଇଦବ ରସୁଣ ପକେଇଦବ। ଆଉ ଚାଟ ମସଲା ଟିକେ ପକେଇବ ଟେଷ୍ଟ ପାଇଁକା ତାପରେ ଲୁଣ ପକେଇବ। ଲୁଣ ପାକେଇକି ତାକୁ ଟିକେ ଗୋଳେଇ ଦବ। ତା ତାକୁ ସେମିତି କିଛି ଭଜାଭୁଜି କରିବନି ହେଲା ତାକୁ ସେମିତି କଞ୍ଚା ରଖିବ। ତାପରେ କଣ କରିବ ନା ଯେମିତି ଅ ଆଳୁ ପରଦା କରନ୍ତି। ଆ ସେମତି ତାକୁ କରିବ। ହଁ ହଁ ସେଇଥିରେ ତ ଆମେ ରଖିଥିଲେ ଯୋଉ ବୁଟଟା ସେଇଟାକୁ ଅ ତା ଭିତରେ ଦେଇକି ତାକୁ କରିବ ଯେମିତି ଆଳୁ ପରଟା କରନ୍ତି। ସେମିତି କସିଲା ତମେ ତାକୁ ଯେମିତି ତେଲ ଯେମିତି ସେକନ୍ତି ସେମତି କରିବ ଏତା ରାଜସ୍ ଖାଇବାଟା କିନ୍ତୁ ଏଇଟା ଏବେ ସବୁ କରି ଖାଉଛନ୍ତି ମୁଁ ବି କରିକି ଖାଇଛି ବହୁତଥର ଭଲ ଲାଗେ।
ଭଲ ଲାଗେ ମାନେ ବା ଇଟିଲି ଦୋସା ଆମର କଣ ହେ ତାଙ୍କର ନା ପୁଣ କରିକି ଖାଉ ନାହିଁ।
ଆଉ ମତେ ତ ଆଇନ ସବୁ ପଚାରିଲେ ମୁଁ ବେଶୀ କିଛି କହିପାରିବିନି ଆଉ ତ ମତେ ଭେଜ ବିଷୟରେ ପଚାରିବ ମୁଁ ଆଇଟମ ଜାଣିଛି କହିଦେବି।
ଜାଣିଥିଲେ କଣ କହିବ ନ ଜାଣିଥିଲେ କଣ କିହିବ। ଧାନ। ଝିଅ ଆସେ ଇଆଡେ। ଆଉ ହିଆଡେ ବର୍ଷା କେମିତି? ଇଆଡ଼େ ଘଡଘଡି ମାରିଲାଣି ହଉଛି। ନା ହଁ ହଉଛି ଟିକେ ଟିକେ ଶୁବାଯାଉଛି ଏବେ ଧ୍ୟାନଦେଲି। ଆସେ ହାଲୋ। ହଁ। ହ୍ୟାଲୋ କା ଆଜି କାଲଠୁ କରଲେ ଷ୍ଟାର୍ଟ। ହଁ ପା। ହୁଁ କାଲିଠୁ ହଁ କହୁଚି ତିନି ତାରିଖ ରେ ଯିବ କଲେଜ।
ପାଞ୍ଚ ତାରିଖରେ ଯିବି କାଲି ଟିକେ ଯିବି ଗୋଟେ ଫର୍ମ ଫିଲଅପ କ
ହଁ।
ଅ ତାପରେ ଯିବି ଦେଖିବି ଯଦି କୋଉ ସାର୍ ମ୍ୟାମ ଆସୁଛନ୍ତି ତ ମୋର ଯଦି ସବୁ କ୍ଲାସ କରିବା ଆସିଲା ସେଇଟାକୁ କରିବି କାହିଁକିନା ଆମ ଲ ବିଷୟରେ ପଢା ହବ ଏବେତ।
ହଁ। ହୁଁ।
ପୁଣି ତାପରେ ଛଅ ମାସ ପାଇଁ ଇଣ୍ଟନସିପ ଅଛି।
ହଁ ଭଲ ସମୟ ଦେଇନା ପଢିବା ଆଉ। ହୁଁ। ତମ ଘରେ ଛୋଟ ଛୁଆ କେହି ନାହାନ୍ତି? ଆମ ଘରେ ଆମ ଘରେ ତ ଆମେ ପ୍ରାୟ ତିନୋଟି ଆଉ ତମରନା ଏକଥ ପିସ୍ ନାନି ଅଛନ୍ତି ବାହା ହେଇନାହାନ୍ତି
ସିଏ ଗାଁ ରେ ରହୁଛନ୍ତି। ଆମେ ସବୁ ପଟିଆରେ ରହୁଛୁ ନା।
ଉ ଦେ ତମେ କଣ ଘରେ ରହୁନାହାନ୍ତି? ମାମା କଣ ଜବ କରୁଅନ୍ତି କି?
ଆଜ୍ଞା?
ମାମା କଣ ଜବ କରନ୍ତି?
ନା ନା ଜବ କରନ୍ତନି। ମୁଁ ଯୋଉ ଭୁବନେଶ୍ଵରରେ ପଢୁନି ଏ ଓ କି ଯୋଉ ଙ୍ଗରେ
ହଁ। ହଲୋ।
ତ ତାପରେ ମୋ ଭାଇ ପଢୁଛି ଏଇଠି ତାର ଏବେ ପ୍ଲସ ଟୁ କମ୍ପଲିଟ ହେଲା।
ହୁଁ। ହୁଁ। ହଁ ହୁଁ। ହ୍ୟାଲୋ। କେଡା ବିଜୁଡି ଘଡଘଡି ମାରୁଛି ଆଡେ?
ହଁ ୟାଡେ ବି ମାରୁଛି।
ମୁ କହିଲି ତମ ଆଡେ ବର୍ଷା ହେଇସରିବନି କହିଁବାକୁ ଗଲେ। ହ ହ ହଉ ହଉ ହଉ।